ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ବନ୍ଧୁ ନମସ୍କାରେ।
ଆଜ୍ଞା ନମସ୍କାର।
ଆଉ କଣ କରୁଚନ୍ତି?
ନାଇ ଏଇଠି ଟିକେ ବସିଥିଲି ଥଣ୍ଡା ଟିକେ ହେଇଯାଇଚି ଦେହ ଭଲ ଲାଗୁନି ବସ୍ଚି ଟିକେ।
ଥଣ୍ଡା ହେଇଚି ଆପଣ ଟିକେ ଦେଶୀ ଚିକିତ୍ସା କରୁନାହାନ୍ତି।
ହଁ ମୁଁ ଏଇ ଟିକେ ଗରମ ପାଣି କୁଳୁ କୁଳୁ କଲି ମେଡିସିନ୍ ଟିକେ ଖାଇଲି।
ଓ ଓଷଧ ଖାଇଲେ?
ଓଷଧ ଟିକେ ଖାଇଲି ଆଣିକି। ଆଉ କାଇଁ କମୁନି ଟିକେ ଟାଇମ୍ ଲାଗିବ ବୋଧେ କମିବାକୁ ଆଉ।
କିତ୍ସାଳୟ ଯାଉନାହାନ୍ତି?
ଆ ସାଙ୍ଗରେ ଟିକେ ଦିହ ଭଲ ଲାଗିବ।
ଆ ଟିକେ ଚିକିତ୍ସାଳୟ ଯାଉନାହାନ୍ତି ଟିକେ ଦେଖାଇ ଦିଅନ୍ତେ।
ହଁ ଗରମ ପାଣି ଟିକେ ପିଉଚି। ଯାଇଥିଲି ଟିକେ ବା ଯୋ ମୁଁ ଡାକ୍ତର ଦେଖେଇକି ଆଇଛି। ଟିକେ ନାଗିବ ସମୟ ଟିକେ ଲାଗିବ କମିବାକୁ ଆଉ।
ଆଉ ଟିକେ ଇଏ କରନ୍ତ ସକାଳ ନହେଲେ ସଞ୍ଜ ବେଳେ ଟିକେ ତୁଳସୀ ପତ୍ର ଆଉ ମହୁ ଅଦାରସ ଟିକେ ପିଅନ୍ତ ଟିକେ ଥଣ୍ଡା କମିଯିବ ଆଉ।
ହଁ ତାକୁ ବି ପିଉଚି। କାଶ ପ୍ରବଳ ହଉଚି ରାତିରେ ଶୋଇଲା ବେଳେ କାଶ ଟା ଏତେ ଜୋର ହଉଚି। ମୁଁ ଅଦା ଟିକେ ଜାକିକି ଶୋ
ଶୁଣନ୍ତୁ ଟିକେ ଡକ୍ଟର ଙ୍କ
ଆପଣ ବୋଧେ ସେଇଆ କରନ୍ତି ଦିହ ଖରାପ ହେଲେ ଥଣ୍ଡା ଫନ୍
ସ ଟିକେ ନେଇକି ଟିକେ ମେଡିସିନ୍ ଓଷଧ ଫୋଷଧ ଖାଆନ୍ତୁ ଟିକେ କମିବ ଆଉ।
ହଁ ଡାକ୍ତର କୁ ତ ଦେଖେଇକିରି ଖାଉଚି ଓଷଧ।
ଆଉ ସବୁ କଣ ଆପଣଙ୍କ ଖବର ସବୁ ଭଲ ତ ଘରେ ସବୁ ପରିବାର ସବୁ ଠିକ୍ ଠାକ୍ ଅଛନ୍ତି ତ?
ହଁ ଏଇ ଆମ ବୋଉଙ୍କର ଟିକେ ଏଇ ଗାଁ କୁ ଯାଇଥିଲି ଯେ ଟିବଲ ଟା ତାଙ୍କ ଗାଲ ଟିକେ ଫାଟି ଯାଇଥିଲା। ମତେ ଟିକେ ମୁଁ ଏଇ ପୁଅର ସ୍କୁଲୁ ଖୋଲିବ ମୁଁ ଏଇ ମତେ ଟିକେ ରହିବାକୁ ପଡ଼ିଲା ନ୍ଦର ଦିନ ରହିଲି। ତାଙ୍କ ଦିହଟା ଟିକେ ଭଲ ହେଲା ଯାଇଙ୍କି ଆସିଲି ଆଉ।
ଆ ଆଜ୍ଞା ଭଲ କରିଚନ୍ତି।
ଟିଓଲ୍ ଟା ଯାଇଙ୍କି ସେ ସାନଘର ଟିଓଲ୍ ରୁ ପାଣି ଆଣିଲୁ।
ହଁ ଟିକେ ଅସୁବିଧାର ସମ୍ମୁଖୀନ ହେଲା ଆଉ ନାଇଁ।
ରଜରେ ଭାରି ଅଧିକା ଆମର ଏଥର ଟିକେ ଅସୁବିଧା ହେଇଚି। ଆଉ ଏଇ ପାଣିର ଟିକେ ପ୍ରୋବ୍ଲେମ୍ ହେଇଗଲା।
ସବୁ କଣ ଆପଣ କଲେ ସବୁ?
ଏଇ ରଜରେ ତ ପ୍ରଥମ ରଜ ଦିନ ହେଇଥିଲା ପିଠା ତମ ବୋଉଙ୍କ ଦିହ ଟିକେ ଖରାପ ହେଇଗଲା ମନ ଟିକେ ଦୁଃଖ ହେଇଗଲା। । ଆଉ କରିଥିଲେ ପୋଡ ପିଠା ଆଉ ନୂଆ ପିଠା ସବୁ। ସେଇ ଦୋଳି ଫୋଳି ଲାଗି ସବୁ ଦୋଳି ଖେଳିଲେ ପିଠା ହେଲା।
ଆଜ୍ଞା ଆଜ୍ଞା ଆଉ ପିଲାଙ୍କ ଦିହ ସବୁ ଭଲ ଅଛି ତ?
ହଁ ହଁ। ଛୁଆଙ୍କ ସେମିତି ଦିହପା ହେଉଛି ସିଜନ ଚେଞ୍ଜ ହେଉଛି ଏଇନା ବର୍ଷା ହେଲା ଦିହପା ସେଇଭଳିଆ।
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ?
ସନ୍ଧ୍ୟା ଟିକେ ନାଇଁ କଣ ଖାଇବି ଆଉ ଏଇ ଟିକେ ମୁଢି ମିକ୍ସଚର ଫିକ୍ସଚର ଟିକେ ଖାଇଥିଲି।
ହଁ ଯେ ଏଗୁଡ଼ା କାହିଁ ଖାଉଛନ୍ତି ଏରା ଦେହ ପ୍ରତି ଭାରି କ୍ଷତିକାରକ।
। ଥିଲି। । ପରିବା ପକେଇ କରିଥିଲି ପୁଅ ଆଜି ଟିଫିନ ନେଇଯାଇଥିଲା ଉପମା। ଉପମା ମଟର ତରକାରୀ ।
ରାତି ପାଇଁ କଣ ସବୁ ଯୋଜନା?
ରାତିରେ ଆଜି ଟିକେ ରୁଟି ଆଉ ବୁଟ ଆଳୁ ତରକାରୀ ଟିକେ କରିବି ଆଉ।
ଆଚ୍ଛା ଆଚ୍ଛା ଭଲ କଥା।
ଆପଣଙ୍କର ଆଜି କଣ ରାତିକି ରୋଷେଇ?
ଆମର ଏଇ ରୁଟି ଆଉ ସନ୍ତୁଳା କରୁଛୁ ଆଉ।
ସନ୍ତୁଳା ଟା ଦେହ ପାଇଁ କେତେ ଭଲ ଖାଇଲେ ପରିବା ପତ୍ର ଟିକେ ଦେହ ଗ୍ୟାସ ଫ୍ୟାସ ହବ।
ନାଇ ଆମର ଆଜ୍ଞା ସି ସବୁବେଳେ ଟିକେ ପ୍ରାକୃତିକ ଜିନିଷ ଖାଇବା ପାଇଁ ଆମେ ଭଲ ପାଉ। ଆମ ଘର ଲୋକ ଟିକେ ପ୍ରାକୃତିକ ଜିନିଷ ଖାଆନ୍ତି, ପରିବାପତ୍ର ଏଉରା ସବୁ ନ ଖାଇଲେ
ହଁ ସିଏ ବି ଶାଗ ଟା ନିହାତି ଜରୁରୀ ଶାଗ ଟା ଖାଇଲେ ଭଲ ଆଖି ପାଇଁ। ଶାଗ ଟିକେ ଦରକାର ଆଖି ଭଲ ଦେଖାଯିବ। ଏସବୁ ଦେଖା ଯାଉନି ନା ଅଧା ବୟସରୁ ଏବେ ସବୁ ମୋତିଆ ବିନ୍ଦୁ।
ଆଜ୍ଞା ଆଜ୍ଞା ହଁ ଆପଣ ଠିକ୍ କଥା କହୁଛନ୍ତି।
ଶାଗ ଟିକେ ମୋ ପୁଅ ଜମା ଶାଗ ଖାଉନି ତାକୁ ଯେତେ ମୁଁ କହୁଛି। ତା ଟିକେ ପାୱାର କମ ଅଛି ସିଏ ଶାଗ ଖାଇଲେ ଆଖିରେ ଟିକେ ଭଲ ଟିକେ ଦେଖାଯିବ ଜମା ଶାଗ ଖାଉନି ଖାଲି ଉୁଁ ପକେଇ ଦଉଛି ଶାଗ ଖାଇବିନି ଖାଲି କହୁଛି ତେଲ ମସଲା ଖାଦ୍ୟ ଖାଇମି।
ହଁ ଆପଣଙ୍କ ଆଁ ଛୁଆ ସବୁ ପାଠ ପଢାରେ କେମିତି କଣ ଭଲ ସବୁ ପଢୁଛନ୍ତି ତ?
ହଁ ପୁଅର ଭଲ ପାଠ।
ଆଚ୍ଛା।
ନାଇଣ୍ଟି ପରସେଣ୍ଟ ସେ ରଖେ ତାର ଭଲ ପାଠ।
ଆଚ୍ଛା ଭଲ କଥା, ଆଉ ଝିଅର କଣ ସ୍କୁଲ ରେ ଭର୍ତ୍ତି କଲେଣି ନା ନାଇଁ?
ଏବେ ଆଡମିଶନ୍ ହେଲା ଝିଅର। ଏବେ ସ୍କୁଲରେ ଭର୍ତ୍ତି ହେଲା ଏଇ ଏଇ ମାସ ଆର ମାସ ହେଇଛି। ନୂଆ ନୂଆ ସ୍କୁଲ ଏବେ ଯାଉଛି।
ଆଚ୍ଛା ହଉ ଆଉ ସବୁ କଣ ଖବର ସବୁ ଗାଁ ଗଣ୍ଡାର ଆପଣଙ୍କର କଣ ସବୁ ଭଲ ଅଛନ୍ତି ତ ସମସ୍ତେ?
ହଁ ଗାଁରେ ଯାଇଥିଲୁ କେତେ ମଜାମସ୍ତି କରି ରଜରେ ଏଇ ବୋଉ ଦିହ ଖରାପ ଟିକେ ମନଦୁଃଖ। ମେଘ ହେଇଗଲା ନହଲେ ଭଲ ମଜା ହେଲା ଗାଁରେ।
ଆପଣଙ୍କ ବୋଉ ବୋଧେ ଟିକେ ବୟସ୍କ ଲୋକ ନା କଣ?
ଏତେ ବି ବୟସ ତାଙ୍କୁ ହେଇନି ତଥାପି ଫିପ୍ ଫିଫ୍ଟି ଏଇଟ୍ କି ହେବ ଫିଫ୍ଟି ସେଭେନ୍ ଆଉ
ହଁ ଆଜ୍ଞା ପଡ଼ିଗଲେ ନାଇଁ କି?
ହଁ ସେ ଟିୱଲଟା ମାରୁଥିଲେ ପଡିଗଲେ ଆଉ
ଆଉ କଣ ମେଡ଼ିସିନ ଔଷଧ ଫୋଷଧ ଖାଇ ଟିକେ କ କମିଲା ଠାରୁ ଆପଣ ଆସିଲେ ଆଉ ନାଇଁ। ଆପଣ କଣ ସହରରେ ରହୁଛନ୍ତି ନାଇଁ?
ହଁ ମୁଁ ଟିକେ ଏଇ କଟକରେ ରହୁଛି ଆଉ।
ଓହୋଃ, ଆଚ୍ଛା ହଉ।
ପୁଅ, ଗାଁଆରେ ଟିକେ ସ୍କୁଲର ସୁବିଧା ନାହିଁ ତ ପାଖରେ। ଟିକେ ଦୂର ବୋଲି ଏଇଠି
ଆଉ ସେଠିକାର ପରିବେଶ ସବୁ କେମିତି କଣ ଶୋଚନୀୟ ଭଲ ନା ନାଇଁ?
ଏ ତ ସହରର ପରିବେଶ କଣ ଆଉ ପଚାରୁଚନ୍ତି? ଗାଁଆ ପରିବେଶ ଭଳିଆ କଣ ସହରରେ ହବ?
ନାଇଁ ନାଇଁ, ଗାଁଆରେ ଯୋଉ ଖୋଲା ପବନ ଯୋଉ ଶାନ୍ତି କାଇଁ ସେଠି? ହସ ଖୁସି ଖେଳ କୁଦା।
ଛୁଆ ପିଲା ଯୋଉ ଶାନ୍ତି ଗୋଟେ ଇଚ୍ଛା ଗପସପ ଏଠି ଯେଝା ଘରେ ଯିଏ କବାଟ ବନ୍ଦ୍ ଦେଇ ଯେଝା ଘରେ ଯେଝା ରହୁଛନ୍ତି।
ଆଉ ଆପଣଙ୍କର ମନେ ଅଛି ନା ଆମେ କେତେ ବଣଭୋଜି କରୁ?
ଏତେ ଭୋଜି ସେ ବେଳ କଥା କଣ ଭୁଲି ହବ ସାଙ୍ଗସାଥି କଥା ଆଉ କଣ ସମୟ ହଉଚି। ଏଇ ଛୁଆପିଲା ଏ ସବୁ କାମରେ ଦିନ ଯାଉଛି।
ଆଚ୍ଛା ଆଜ୍ଞା ହଁ, କେତେ ସୁନ୍ଦର ଲାଗେ ଗୀତ ନାଚ କରୁ।
ଉଁ ଭାରି ଇଚ୍ଛା ଆଉ ଥରେ ଟିକେ ଭେଟ ହେଇକି ଟିକେ ଫିଷ୍ଟ ଫିଷ୍ଟ ଭୋଜିଫୋଜି କଲେ
ହଁ ଆଜ୍ଞା, କେବେ ଗୋଟା ଆଲୋଚ୍ ଆଲୋଚନା କରିକିନି ସମସ୍ତେ ଟିକେ ଦେଖା ହେଇକି ସେ ବିଷୟରେ ଆଲୋଚନା କରିକି ବଣଭୋଜିଟିଏ କରିବା ଆଉ।
କେବେ ଗୋଟେ ବଣଭୋଜି ଟିକେ କରିବା ଟିକେ ସବୁ ଦେଖା ସାକ୍ଷାତ ହବା। ଏତେ ଶାନ୍ତି ଲାଗିବ ଆତ୍ମା। ଏ କାମ କାମ ଟେନସନ୍ ରେ ମଣିଷ ଏ ହେଇ
ହୁଁ-ଉଁ-ଉଁ ଆପଣ ବହୁତ ମାନେ ଛୁଆ ପାଠଫାଠ ପଢ଼ୁଛନ୍ତି ଘର କାମ ଏସବୁ କଲାଠାରୁ ଟିକେ ଆପଣଙ୍କ ଉପରେ ପ୍ରେସର ପଡ଼ିଯାଉଛି ଆଉ।
ଇଚ୍ଛା ହଉଛି ଟିକେ ଯାଇଁକି ବୁଲି ଆସିବି କୁଆଡେ ଯାଇଁକି ବୁଲି
ଆଉ କଣ ରଜରେ ସବୁ କୁଆଡେ ବୁଲାବୁଲି କରିବାକୁ ଯାଇନାହାନ୍ତି?
ହଁ ରଜରେ ସେଇ ଟିକେ ଯାଇଥିଲୁ ଟିକେ ମାମୁଁ ଘରକୁ ଏଇ ବନ୍ଧୁବାନ୍ଧବ ଘରକୁ ଗୋଟେ ଦିଟା ଜାଗା ଯାଇଥିଲୁ ଆଉ।
ଆଜ୍ଞା, ଆଉ କୌଣସି ତୀର୍ଥ ସ୍ଥାନ ଫିର୍ଥ ସ୍ଥାନ ଯାଇନାହାନ୍ତି ନାଇଁ?
ନାଇଁ ତୀର୍ଥସ୍ଥାନ ଯାଇନୁ।
ଆଜ୍ଞା ଆଜ୍ଞା। ଆଜ୍ଞା‌।
ଆଜ୍ଞା କୁହନ୍ତୁ?
ଆଉ କୁଆଡେ ମ ଯାଇ ନଥିଲେ ନାଇଁ, ଏଇ ଘରେ ଗାଁଆରେ ବୁଲୁଥିଲେ ଆଉ।
ହଁ ଏଇ ଗାଁଆରେ ବୁଲାବୁଲି ସେଇଠି ତ ସମୟ ଅ ଅଣ୍ଟୁନି, ଗାଁ ରେ ଛୁଆପିଲା ତାଙ୍କ କାମ କରେ।
ଏଥିରେ ପୁଣି ସବୁ କଣ କରିଥିଲେ?
ଏଇ ପୋଡ ପିଠା କା ବୋଉ କାମ ବୋଉ ବଢିଆ ପିଠା ବନାନ୍ତି ଗାଁଆରେ କାକରା। ପୋଡ଼ ପିଠା ମୁଆଁ ପିଠା ଖାଇଲୁ ରଜ ପାନ ଖାଇଲୁ ଦୋଳି ଖେଳିଲୁ
ଆରେ ବାଃ ବଢ଼ିଆ କାମ କରିଛନ୍ତି ତ। ଆଉ ସବୁ କଣ କଲେ?
ମୋ ନଣନ୍ଦ ଫଣନ୍ଦ ସବୁ ଆସିଥିଲେ ତାଙ୍କ ଛୁଆ ସବୁ ମାମୁଁ ଘରେ ପୁରା ଖେଳିଲେ
ଆପଣଙ୍କ ବନ୍ଧୁ ପରିବାର ବର୍ଗ ଆସିଥିଲେ ସବୁ ନାଇଁ?
ପରିବାର ବର୍ଗ ସବୁ ଭେଟ ହେଲୁ।
ସବୁ ପଳେଇଲେଣି ନା ଅଛନ୍ତି?
ପଳେଇଲେ ସବୁ ଜେଝା ଇଲେ ଜେଝା ପୁଣି ଛୁଆଙ୍କ ସ୍କୁଲ ଖୋଲିବ ପାଠ ଆଉ କଣ ରହିବେ। ପୁଣି ଯାଇକି ଦଶହରା ବେଳକୁ ଛୁଟି ହେଲେ ଫୁନୀ ଟିକେ ଦେଖା ଦେଖି ହବ।
ଆ ଆପଣ ତ ସହରରେ ରହୁଛନ୍ତି କିଛି ବାରି ବଗିଚା କରିଛନ୍ତି ନା ନାଇଁ?
ଭଡ଼ା ଘରେ ବାହାରେ କଣ କରିପାରିବୁ ସେଇ ଆମର ଗୋଟେ ବାଲ୍କୋନି ଅଛି ସେଇଠି ସବୁ ମୁଁ ସବୁ ଗଛ ଲଗେଇଛି ଫୁଲ ଗଛ ଲଙ୍କା ଗଛ
ଆଜ୍ଞା ଭଲ କରିଛନ୍ତି। କି କି ଗଛ ଲଗେଇଛନ୍ତି ଆଜ୍ଞା?
ଏଇ ଲଗେଇଛି ଟଗର ଫୁଲ ଗୋଲାପ ଫୁଲ ମନ୍ଦାର ଫୁଲ ଏ ସବୁ ଲଗେଇଛି।
ଆଉ କିଛି ପନିପରିବା ଲଗେଇନାହାନ୍ତି?
ପରିବା ଟିକେ ଜାଗା ଏଠି ସୁବିଧା ନାହିଁ ତ
ଆଜ୍ଞା।
ଫୁଲ ଗଛ ଲଗେଇଛି ଆଉ।
ଆଚ୍ଛା ଆପଣ କିଛି ଟେଲରିଂ କାମ ମେସିନ୍ ଫେସିନ୍ ରେ କରୁଛନ୍ତି ନା ନାଇଁ? କିଛି କରୁନାହାନ୍ତି ନହେଲେ ଦି ପଇସା କମେଇ ପାରିବେ।
ହଁ ନିଜ ନିଜେ ଗୋଟେ ନିଜେ ସକ୍ଷମ ହେଇପାରିବ ହଁ ମୁଁ ଏଇ ସେମିତି ସିଲେଇ ଫିଲେଇ କରେ ଟିକେ ଆଉ।
ଆପଣ ସେଠି ଯେତେବେଳେ ଛୁଆ ସ୍କୁଲ୍ ଛୁଆ ସବୁ ପଳେଇ ଯାଉଛନ୍ତି ସ୍କୁଲ ଫୁଲ୍ ଆପଣ ସେତେବେଳେ ଫାଙ୍କା ଅଛନ୍ତି କରିପାରିବି
ଏଇ ସିଲେଇ ଫିଲେଇ କରେ ଭଲ ଭଲ ବହି ଟିକେ ମତେ ପଢିବାକୁ
ଆପଣ କଣ ସବୁ ସିଲେଇ ତିଆ କଣ କରିପାରନ୍ତି କହିଲ ବ୍ଲାଉଜ
ବ୍ଲାଉଜ କରେ ଏଇନା ସବୁ ଚିରାଫଟା ସିଲେଇ
ଆପଣ ଭଲ ଭଲ ଅତି ସୁନ୍ଦର ସୁନ୍ଦର ବ୍ଲାଉଜ-ଉ ତିଆରି କରିପାରନ୍ତି?
ଅଁ ବ୍ଲାଉଜ ସବୁ ତିଆରି କରେ।
ଆପଣ କୋଉଠି ଶିଖିଥିଲେ କହିଲେ ସିଲେଇ?
ଏ ସେ ଆମ ଗାଁରେ ଗୋଟେ ସିଲେଇ ମାଷ୍ଟର ଆଇଥିଲା ମୁଁ ଶିଖିଥିଲି।
ଆଚ୍ଛା। ଯେମିତି ଶିଖିଥିଲେ ତାର ସବୁ ମାନେ ଇଏ ଉଠେଇକି କରୁଛନ୍ତି ତ
ହଁ ସେମିତି କରୁଚି ଆଉ ପଇସା ହଁ ହଉଚି ଅଳ୍ପ ପଇସା ଅଳ୍ପ ବହୁତ ହଉଚି ଆଉ
ଉଁ ଛୁଆଙ୍କର ପାଠ ପଢ଼ା ଟ୍ୟୁସନ୍ ଏସବୁରେ ତ ବେଶୀ ଖର୍ଚ୍ଚ ହବ। ଟିକେ ଆ ସାହାଯ୍ୟ ମାନେ ଘର ପ୍ରତି ଟିକେ ସାହାଯ୍ୟ କରିବା ପାଇଁ ହେଲେ
ହଁ ଟିକେ ମିଳିଛି ଗୋଟେ ତା ଦେହରୁ କିଛି ଇଏ ମିଳିଯାଉଛି ଗୋଟେ ଚଳିବା ପାଇଁ
ଆଉ ଏବେ ତ ଆଷାଢ଼ ମାସ ଆସିଲାଣି ଟିକେ ଆପଣଙ୍କ ଛୁଆ ଆଁ ମାନେ ତମ ପରିବାର ଲୋକ ପ୍ରତି ଟିକେ ଧ୍ୟାନ ଦେବେ ଆଉ
ଅଁ ଏ ଆମର ତ ପାନି ଏ ଯେ ଏକ୍ଵଗାର୍ଡ ଲଗେଇଛୁ।
ସଚେତନ ରହିବା ଆଜ୍ଞା ଠିକ୍ ଅଛି ମୋର ତ ଟା ଟାଇମ୍ ହେଇଗଲାଣି ମୁଁ ଆଉ ମୋର ଟିକେ କାମ ଅଛି ରୋଷେଇ କରିବି ଆପଣ ରଖନ୍ତୁ ଆଉ।
ମୁଁ ବି ଯାଉଛି ଏଇ କରିବି ଟିକେ ରୁଟି ଏଇ ଅଟା ଚକଟୁଚି କରିବି ରଖୁଛି ଆଜ୍ଞା ଆଜ୍ଞା।